ହ୍ୟାଲୋ। ଆଜ୍ଞା ଆଜ୍ଞା ମୁଁ ଶବ୍ଦ ଆପଣଙ୍କୁ ଶୁଭା ଯାଉଛି?
ଆଜ୍ଞା-ଆଜ୍ଞା ଠିକ ଶୁଭା ଯାଉଛି।
ଆଜ୍ଞା, କ୍ଲିଅର ଶୁଭା ଯାଉଛି ତ?
ହଁ କ୍ଲିୟର-କ୍ଲିୟର।
ଆଜ୍ଞା, କଣ କରୁଛନ୍ତି ଆପଣ? ମୁଁ ଶୋଇଥିଲି ଜଷ୍ଟ ଟିକେ। ମୁଁ ଶୋଇଥିଲି ଆପ୍
ଆଜ୍ଞା-ଆଜ୍ଞା। ଏ ମୁଁ ବସିଥିଲି ଏମିତି। ଏମିତି ଫୋନ ଦେଖୁଥିଲି ଆଜ୍ଞା।
ଆଜ୍ଞା, ଆଉ କଣ ଖାଇ
ଆଜ୍ଞା-ଆଜ୍ଞା କିଛି ଖାଇନି ରାତିର ଖାଇବା ହବ। ହେଇନି ଏଯାଏ ମୁଁ ବସି ଫୋନ୍ ଦେଖୁଥିଲି ଆଉ। ଆପଣ? ନା-ନା ମା ରାନ୍ଧିବା ପିଲା ନୁହଁ।
ଆଜ୍ଞା, ତାହଲେ ଆପଣଙ୍କୁ କିଛି ଆସେ ନା?
ନା ଆସେ ମାନେ ସେମିତି ଅଳ୍ପ କିଛି ଆସେ।
କିନ୍ତୁ ଆପଣଙ୍କ ଭାତଶ୍ରୀଙ୍କୁ ସବୁ ଆସୁଛି।
ଆଜ୍ଞା-ଆଜ୍ଞା ଜାଣିଛି ଆଜ୍ଞା।
ଆଜ୍ଞା, ଆପଣ ତାଙ୍କଠାରୁ କିଛି ଶିଖନ୍ତୁ।
ନାଇଁ ଆସେ କିନ୍ତୁ ଏତେ ବି ଠିକ ସେ ଆସେନି।
ଆଜ୍ଞା! ଆଉ ଆପଣ ଆପଣ ଏବେ କଣ ଖାଇବେ? କଣ ହବ କଣ?
ଜଣା ନାହିଁ ଆଇଟମ କିଛି ଜାଣିନି। କଣ ହବ କଣ ନାଇଁ ଦେଖାଯାଉ ଯେତେବେଳେ ଯିବା ଯାହା ଖାଇ ଆସ ବ ଖାଇଦେବା କଥା। ଦୁଖି ଗରିବ ଲୋକ। କଣ କରିବା? ମାନେ ଦୁଃଖ କଷ୍ଟରେ ଜୀବନ ଟା ଚାଲୁଛି ଆମର।
ଆଜ୍ଞା! ଆଉ ଆପଣ ଆପଣ ଆଉ କଣ କହିବେ ଆପଣଙ୍କୁ।
କିଛିି ଗୋଟେ
ଆପଣ କୁଉଆଡେ ବୁଲି ଆପଣ-ଆପଣ କୁଆଡେ ବୁଲିବାକୁ ଯାଇଛନ୍ତି?
ଆଜ୍ଞା ହଁ! ଏବେ ଏଈ ସୋମବାର ଦିନ ଯାଇଥିଲି ପୁରୀ ଯାଇଥିଲି।
ଆଜ୍ଞା! ଆରେ ଆ ସେ-ସେଇ ସୋମ-ସୋମବାର ଆଚ୍ଛା-ଆଚ୍ଛା ଏଇ ସୋମବାର ଯାଇଥିଲେ। ଆଉ ହଁ ମୁଁ ଗୋଟେ ପଚାରିଥାନ୍ତି ଆ ଆପଣ ଆପଣଙ୍କ ବାଡେ କେବେ?
ମୋର ଅଠର ମାର୍ଚ୍ଚରେ ଆଉ ଆପଣଙ୍କର?
ହ ଆଚ୍ଛା-ଆଚ୍ଛା ମାର୍ଚ୍ଚରେ ଯାଇକି ଆ ହୁଁ ମୋ ମୋର ତ ଏଇ ସତର ଜୁଲାଇରେ ଅଛି।
ଆଜ୍ଞା! ମାନେ ଏବେ ଆସନ୍ତା ଆଗକୁ ଆସୁଛି।
ଆଜ୍ଞା-ଆଜ୍ଞା।
ଓ ହଉ-ହଉ ଆଜ୍ଞା।
ମତେ ଲାଗିଲା କି ଆପଣଙ୍କର ବୋଧେ ଜୁଲାଇରେ ବୋଲି।
ନାଇଁ ନାଇଁ ନାଇଁ ଆମର ଜୁଲାଇରେ ନୁହଁ।
ଆହୋ ଆପଣଙ୍କ ଭତାଶ୍ରୀ ଜଣଙ୍କ କହିଥିଲେ ତ ଆଉ ଗୋଟେ ଭାଇଙ୍କର ବି ଜୁଲାଇରେ ବୋଲି ମୁଁ ଭାବି ବୋଲି ଆପଣ ସେଇ ଭତା ଭ୍ରାତା।
ନାଇଁ ମୁଁ ଭ୍ରାତା ନୁହଁ ମୁଁ ତାର ଅନୁଜ।
ଆଚ୍ଛା-ଆଚ୍ଛା ସେ ଭ୍ରାତା ଅନୁଜ ଆଚ୍ଛା-ଆଚ୍ଛା।
ଆଜ୍ଞା! ଅନୁଜ ମାନେ ଛୋଟ।
ଆଜ୍ଞା! ତାର ଅ ଭ୍ରାତା କହିଲେ ସେଇଟା ଅନୁଜରେ ବି ଯିବ ଅଗ୍ରଜରେ ବି ଯିବ। ଅଗ୍ରଜ ମାନେ ବଡ ନା।
ଓ ହୋ। ଆଜ୍ଞା ଆଜ୍ଞା ଆଜ୍ଞା ଆମେ ଇଂଲିଶ ମିଡିୟମ ଛୁ ତା ମୁଁ
ସେ ଆଜ୍ଞା ଆଜ୍ଞା ସେଇ ସେଇଥିପାଇଁ ଆପଣ ଜାଣି ପାରିଲେନି ଆଉ କହିଲେ କି ଏ ମୁଁ ଅନୁଜ କିନ୍ତୁ ଭ୍ରାତା କହିଲେ ସେଇଟା ଅନୁଜରେ ବି ଯାଏ ଆଉ ଅଗ୍ରଜରେ ବି ଯାଏ।
ଆଜ୍ଞା।
ଆମେ ତ ଓଡିଆ ମିଡିୟମ ଛୁଆ ନା ତ ଆମକୁ ସବୁ ଏଇ ସବୁ ଟିକେ ଓଡିଆ ଟିକେ ଜଣା ଅଧିକା ଆଉ।
କଣ କରିବା ଆଜ୍ଞା ଦୁଃଖ ଦୁଃଖ ମାନେ କଣ କରିବା ଦୁଃଖ ଲୋକ ଆମେ। ଆଉ ମୁଁ କିଛି ମତେ ସତରେ କହିବି ଆ ମତେ କିଛି ଆକ୍ଚୁଆଲି ଓଡିଆ ଆସେନି।
ସେଇଗଟା ଆପଣଙ୍କ କଥାରୁ ଜଣା ପଡୁଛି।
ଆଜ୍ଞା।
ଆପଣ କଣ ଓଡିଆ ଆପଣଙ୍କ ସ୍କୁଲ ରେ ପଢା ହେଉନଥିଲା। ବିଦ୍ୟାଳୟରେ ଆପଣ କଣ ଓଡିଆ ପଢୁନଥିଲେ।
ନା ଆମର ଓଡିଆ ପଢା ହନଥିଲା ମାନେ ଅ ଓଡିଆ ଆମର ସେଠି ଟୋଟାଲି ନାହିଁ ନା ହେଇଥିପାଇଁ।
ଆଜ୍ଞା ଆଜ୍ଞା। ତ ଆପଣ ଓଡିଆରେ କୌଣସି ବିଷୟ ବିଷୟରେ ଅବଗତ ନାହାନ୍ତି।
ଆଜ୍ଞା ମାନେ ଅଛି ଅଳ୍ପ ଅଳ୍ପ ପଢିବି ବହୁତ ବହୁତ ମାନେ ଲେଟ ଲେଟ କରିକି ପଢିବି।
ହଉ ପଢି ବି ପାରନ୍ତାନି ପାରନ୍ତିନି
ହଁ ହଁ ପଢେ ମାନେ ଏତେ ବି କ୍ଲିୟର କିଲିଅର୍ ନୁହଁ ସରି।
ଆଚ୍ଛା ଆଛା କିଲିୟର ବି ପଢି ପାରନ୍ତିନି। ଆଉ କିନ୍ତୁ କଥା କହିଲା ବେଳେ ଆଛା ଆଛା। ଆପଣ ସେଇ ଯୋଉ ଟିକେ କଷ୍ଟ କଷ୍ଟ କଷ୍ଟ ୱାର୍ଡ ଟିକେ କହିପାରନ୍ତିନି ବୋଧେ ଆଉ।
ହଁ ଆଜ୍ଞା ଆଜ୍ଞା ବାସ୍ ଠିକ କଥା କହିଲା ବେଳେ ଫ୍ଲୋ ଏମିତି କହିବି ଫ୍ଲୋ ରେ ବୋହିଯିବି ପୁରା। ବୁଝିପାରୁଥିବେ କଣ କହ
ଆଜ୍ଞା ଆଜ୍ଞା ବୁଝିପାରୁଚି ବୁଝିପାରୁଚି।
ଆଜ୍ଞା।
ହଁ ଆପଣ ତାହେଲେ ଅ କୁଆଡେ କୁଆଡେ ଆଉ କୁଆଡେ ମାନେ ଓଡିଶା ବାହାରକୁ କୁଆଡେ ଯାଇଛନ୍ତି ବୁଲିବାକୁ।
ହଁ ହଁ ହଁ ବହୁତ ଜାଗା ଯାଇଛି ଛୁଆବେଳେ ମୁଁ ବହୁତ ଜାଗା ଯାଇଛି।
ଆଜ୍ଞା ଆଜ୍ଞା ସେଇ ଆପଣ ଭ୍ରମଣ କରିବାର ଏକ୍ସପିରିଏନ୍ସ ଟା କହିଲେ ମୁଁ ଆପଣଙ୍କ ପ୍ରତି ଚିରପକୃତ ରହନ୍ତି।
ଆଜ୍ଞା ହଁ ମାନେ କହିବାକୁ ଗଲେ ମୁଁ ଅଧା ଇଣ୍ଡିଆ ବୁଲି ସାରିଛି ଆଉ କିଛି କିଛିଟା ଖାଲି ରାଜ୍ୟ ଅଛି ବୁଲିବା ପାଇଁ। ସେଇଟା ବୁଲା ହବ ମୋର ଆଉ କିଛି ବର୍ଷ ଯାଉ।
ଆଜ୍ଞା କଣ କଣ ବୁଲିଛନ୍ତି ଟିକେ କହିଲେ ମୁଁ ସେଇଟା ଶୁଣନ୍ତି।
ବୁଲିଛି ଆମର ସାଉଥ ର ସବୁ ବୁଲି ଦେଇଛି ନର୍ଥ ର ବଛି ମାନେ ଜାମ୍ମୁ କାଶ୍ମୀର ବୁଲିଛି ଆଉ ପଞ୍ଜାବ ବୁଲିଛି ହିମାଚଳ ପ୍ରଦେଶ ବୁଲିଛି ସବୁ ରାଜ୍ୟ ବୁଲିଛି ଆଉ ଆପଣ କୁଆଡେ ଯାଇଛନ୍ତି।
ଆଜ୍ଞା ଆଜ୍ଞା ମୁଁ ଯାଇଛି ମୁଁ ବହୁତ କମ ଜାଗା ଏତେ ବି ଜାଗା ଯାଇନି ମୁଁ ବହୁ କମ ଜାଗା ଯାଇଛି କିନ୍ତୁ ଏତେ ବି ଜାଗା ଯାଇନି କିନ୍ତୁ ମିଶାମିଶି ହେଇକି ଆପଣ ଯୋଉ ରାମେଶ କନ୍ୟାକୁମାରୀ ଯାଇଛନ୍ତି ଯାଇଛନ୍ତି।
ହଁ ହଁ ଆଜ୍ଞା ଯାଇଛି।
ହଁ ସେଇ ଯୋଉ ବି ବିବେ ଏକାନନ୍ଦ ପଏଣ୍ଟ ସେଇଟା ସବୁଠୁ ଭଲ ଲାଗେନି।
ଆଜ୍ଞା ବହୁତ ଭଲ ଲାଗେ।
ସେଇ ଯୋଉ ସମୁଦ୍ର ମଝିରେ ଯୋଉଟା ଅଛି।
ଆଜ୍ଞା, ଆଜ୍ଞା। ରାମସେତୁ ପାଖକୁ ଯାଇଛନ୍ତି? ଯୋଉ କଣ ଅଛି ଏଠି କଣ ଅଛି ସେଠି ଧନୁ କଣ ଗୋଟେ? ଏମିତି ଅଛି ମନ
ଆଜ୍ଞା, ଆଜ୍ଞା, ହଁ ମୁଁ ବି ବହୁତ ମୁଁ ସେଇଟା ଯାଇ ସେଭେନ କ୍ଲାସ ରେ
ଆଜ୍ଞା, ଆଜ୍ଞା, ମୁଁ ଏ ସବୁ ଛୁଆ ବେଳେ ଯାଇଛି, ଏବେ ରିସେଣ୍ଟଲି ଯାଇଥିଲି ଇଏ ଜାମ୍ମୁ
ଆଜ୍ଞା, ମୁଁ ଏଇ ରିସେଣ୍ଟଲି ଯାଇଥିଲି ଏ ଏଇ ନଭେମ୍ବରରେ ଆର ବର୍ଷ ନଭେମ୍ବରରେ ଯାଇଥିଲି ଅ କଣ ଶିରିଡ଼ି, ଶିରିଡ଼ି, ବମ୍ ଏଇଗୁଡା ସବୁ ବୁଲିକି ଆସିଲି ଆଉ ମହାରାଷ୍ଟ୍ର।
ମାନେ ମୁଁ ସବୁ ବୁଲିଛି ସବୁ କରୋନା ପୂର୍ବରୁ। କରୋନା ହେଲା ପରେ ମୁଁ ଜାମୁ କାଶ୍ମୀର ଯାଇଛି।
ହଁ ମୁଁ କୋରୋନା ପରେ ଯାଇଛି, ବିଶାଖାପାଟନା। ଆଉ ଏଇଟା ଶିରିଡ଼ି, ଶିରିଡ଼ି ଦିଥର ଗଲେଣି କରୋନା ପରେ, ମୁଁ ଆକଚୁଆଲି ତିନିଥର- ସିରିଡି ଗଲାଣି। ତାପରେ, ମୁଁ ତିନିଥର ସିରିଡି ଗଲିଣି ଆଉ ହୁଁ ତାପରେ ବିଶାଖାପାଟଣା ଦିଥର ଯାଇଛି। ମୁଁ ଆକଚୁଆଲି ଗୋ ଗୋଟେ ଜାଗାକୁ ଏମିତି ଦି ତିନି ଥର ଖଣ୍ଡେ ଗଲିଣି। ସେଇଥିପାଇଁ ମୁଁ ଆଉ ଟିକେ ଅଧି- ଜାଗା ଏକ୍ସପ୍ଲୋର କରିପାରୁନି, ସେ ଯୋଉ ରାମେଶ୍ଵରମ ବି ଯିବା ବେଳେ- ଆମକୁ ଆଉ ଗୋଟେ ଜାଗାରେ ଅ ଯିବାର ଥିଲା କଣ କେରଳ କିନ୍ତୁ ସେଇଟା ଆମକୁ ଯେହେତୁ ସମୟ ହେଲାନି ତ ଆମକୁ କେରଳ ବି ଯିବାକୁ ସମୟ ହେଲାନି, ସେଥିପାଇଁ ଆମେ ଯାଇପାରିଲୁନି।
ଆଚ୍ଛା।
ନହେଲେ କେରଳ ବି ଯିବାକୁ ବହୁତ ଇଚ୍ଛା ଥିଲା, ସେଇଟା ଆଉ କେବେ ଯିବାର ପ୍ଲାନିଂ ହବ ଆଉ। ତ ଆପଣ ତାଲେ ଆପଣ ତାହେଲେ ସେଇ ଯୋଉ ଅ ରାମେଶ୍ଵର ମନ୍ଦିର ଯାଇ ଥିଲେ।
ଆଜ୍ଞା।
ସେଇଠି, ସେଇଠି କେତେଟା କୁଣ୍ଡରେ ସେଇଟା ଆପଣ ଗାଧେଇକି ଯାଇଛନ୍ତି, ନା ଖାଲି ଏମତି ଦର୍ଶନ କରିକି ଆସିଲେ।
ହଁ ହଁ ହଁ ହଁ।
କଣ ସେଟା ଯାଇଛନ୍ତି ନା ଯାଇନାହାନ୍ତି ଗାଧେଇକି।
ନାଇଁ ଆଉଥରେ, ଆଉଥରେ କହିଲେ, ଆଉଥରେ କହିଲେ।
ମୁଁ କହିଲି ସେଇଠି କେତେଟା କୁଣ୍ଡ ଥାଏ ନା, ତ ସେଇ ପାଣି ରେ ସମସ୍ତେ ଗାଧେଇକି ଯାଆନ୍ତି, ମନ୍ଦିରକୁ ଦ ଦର୍ଶନ କରିବା ପାଇଁ, ଆପଣ ସେମିତି ଦର୍ଶନ କରିବାକୁ ସେଇ ତା ଦେହରେ ଗାଧେଇ ବାଧେଇକି ଯାଇଥିଲେ ନା ନା ଡିରେକ୍ଟ ଏମତି ଗଲେ ଦର୍ଶନ ଗଲେ।
ଆଜ୍ଞା, ନାଇ ନାଇ ନାଇ ଗାଧେଇ ଫାଦେଇ କି ଯାଇଛି।
ଆଜ୍ଞା ତାହେଲେ ଆମେ ବି ସେଇଟା ମିସ୍ କରିଦେଲୁ ଆମେ ସେଇଟା ଜାଣିନଥିଲୁ। ଆମ ସହିତ ଆହୁରି କେତେ ସାରା ଯାଇଥିଲେ ବ୍ରାହ୍ମଣ ଲୋକମାନେ ଫେର ବି ସେମାନେ ବି ଜାଣିନଥିଲେ। ତ ଆମେ ଖାଲି ଦର୍ଶନ କରିକି ଆସିଛୁ, ଆଉ ସେଇ ଯୋଉ କୁଣ୍ଡ ପାଣିରେ କିଛି ଗାଧେଇନୁ। ସେଇଟା କିନ୍ତୁ ଗାଧେଇକି ଯାଆନ୍ତି ବୋଲି କୁହନ୍ତି।
ହଁ ଆମେ ତ ଯାଇଥିଲୁ, ପଞ୍ଜାବ ଯାଇଥିଲୁ, ସେତେବେଳେ ଏ କଣ ସେଟା ସୁନାର ସ୍ଵର୍ଣ୍ଣ ମନ୍ଦିର ଆମେ ଯାଇପାରିଲୁନି ମାନେ ବହୁତ ଭିଡ ଥିଲା ଲେଟ୍ ହବ ବୋଲି ଆମେ ପଳେଇ ଆସିଲୁ।
ଆଜ୍ଞା, ହଁ ହଁ ମୁଁ ଯାଇଥିଲି, ମୁଁ ଯାଇଥିଲି ହଁ କୋରନା ପୂର୍ବରୁ, ମୁଁ ସିକ୍ସ କ୍ଲାସ ରେ ଯାଇ ଥିଲି, ମୋର ମନେ ଅଛି କୋଉଟା କହିଲେ, ଯେ ଆଉ ଗୋଟେ ସେଇ ସ୍ଵର୍ଣ୍ଣ ମନ୍ଦିର ପାଖାପାଖି ଗୋଟେ ନାହିଁ ଯୋଉଟା କି କଣ ତାକୁ କୁହନ୍ତି? ଉଁ ହୁଁ ଆଉ ଗୋଟେ ଏବେ ମାନେ ଟିକେ ବହୁତ୍, ବଡ ଠାକୁର ଙ୍କ ନା ଯୋଉ ବିଷ୍ଣୁଙ୍କର ଭେଙ୍କଟେଶ୍ଵର ମନ୍ଦିର? କୋଉଠି ସେଟା? ଅ ମୋର ମନେ ପଡୁ, ହଁ ତିରୁପତି ବାସ୍ ବାସ୍।
ସେଟା ତ ପଞ୍ଜାବରେ ଅଛି, ସେଟା ତ ପଞ୍ଜାବ ରେ ପଏ। ଏଇ ଯୋଉ ପଞ୍ଜାବ କହୁଚି କଣ? ଇଏ ଯଉ ଭାରତର ତଳ ଆଡେ ଅଛି।
ହଁ ହଁ ତ ହଁ ହଁ ଆନ୍ଧ୍ରପ୍ରଦେଶ ଆଡେ। ତ ତିରୁପତି ଯାଇଥିଲୁ। ତିରୁପତିରୁ କେତେ କେତେ ଗୋଟେ ଡିସ୍ ଟାନ୍ସରେ ସ୍ଵର୍ଣ୍ଣ ମନ୍ଦିର ଥିଲା। କିନ୍ତ ବହୁତ! ଯେହେୁତୁ ଦି ଦିନ ଖଣ୍ଡେ ଲାଗୁଥିଲା, ଆମକୁ ସ୍ଵର୍ଣ୍ଣ ମନ୍ଦିର ଯିବା ପାଇଁ, ସେଟା ଆମେ ଯାଇପାରିଲୁନି। ସେଇତପାଇଁ, ଅ ସେଇଟା ବି କାନ୍ସେଲ ହେଇଗଲା। ନହେଲେ, ଆମେ ସ୍ଵର୍ଣ୍ଣ ମନ୍ଦିର ବି ଯାଇ
ଓ ହୋ, ଓ ହୋ!
ହଁ, ଆପଣ ତିରୁପତି ଯାଇଛନ୍ତି?
ତେବେଳେ ଯାଇଥିଲି। ଏବେ ଆଉଥରେ ଯିବାର ପ୍ଲାନ୍ ଅଛି। ମାନେ ହବ ଦି ଆର ବର୍ଷ ଯିବୁ। ନହେଲେ ହଁ ବି ଯାଇଛି। ଜାମ୍ମୁ ଆଗ ମୁଁ ଜାମ୍ମୁ ଯାଇଥିଲି ତାପରେ କାଶ୍ମୀର ଗଲି। ଜାମ୍ମୁ ରେ ଯାଇଥିଲି କରୋନା ପୁର୍ବୁରୁ।
ଓହୋ! ହଁ, ମୁଁ ବି ସେଇ କ-ରାମେଶ୍ଵରମ ଯୋଉ ଯାଇଥିଲି ସେଇଟା ମୁଁ କରୋନା ପୂର୍ବରୁ ନାହିଁ। ମାନେ କୋରୋନା ଚାଲିଥିଲା ଆମେ ବୁଲୁଥିଲୁ। ଆମେ ଘରକୁ ପଳେଇ ଆସିଲା ପରେ, ଲକ୍ଡାଉନ୍ ହେଇଗଲା। ଯଦି ଆମେ ସେଇଠି ରହିଥାନ୍ତୁ ଆଉ ଲକଡାଉନ ହେଇଯାଇଥାନ୍ତା, ଗଲା ଆଉ କି ମାନେ ଭାଗ୍ୟ ସେ ଇଏ ଥିଲା, ଲୋକମାନଙ୍କର ଦୁର୍ଭାଗ୍ୟ। କେତେ କଷ୍ଟରେ ଆସିଲେ ପୁଣି ଘରକୁ ସେମାନେ। ଆମ ଭାଗ୍ୟ ଭଲ ଥିଲା ଯେ, ଆମେ ପଳେଇ ଆସିଥିଲୁ।
ଆଜ୍ଞା ଆଜ୍ଞା। ଆମେ ତ ପଞ୍ଜାବ ଯଉ ଯାଇଥିଲୁ ଆମର ଯଉଦିନ ଯିବାରଥିଲା, ସେଦିନ କ୍ୟାନସଲ ହେଲା। ତାର ଆର ଦିନ ଗଲୁ। ସେଦିନ ଯଉଦିନ କାନ୍ସଲ ହେଲା, ସେଦିନ ଟ୍ରେନ ଏକ୍ସିଡେଣ୍ଟ ଗୋ ଟେ ହେଲା। ଯାହା ହଉ ଆମେ ବଞ୍ଚିଗଲୁ।
ଓହୋ! ସେଇଟା ଭଗବାନ ବନ୍ ଞ୍ଚେଇଦେଲେ ଆଉ। ହଉ ଆପଣଙ୍କୁ ମୁଁ ଆଉ କିଛି ସମୟ ପରେ କଲ୍ କରୁଛି।
ଆଜ୍ଞା, ଆଜ୍ଞା। ଠିକ୍ ଅଛି। ମତେ ଆପଣଙ୍କ ସହ କଥା ହୋଇ ବହୁତ ଭଲ ଲାଗିଲା।